ହାଲୋ।
ହୁଁ।
ଶେଷ କରିଦେ।
ପଢ଼ା ପଢ଼ି କର ବୋଲେ।
ପାଠ ପଢ଼ୁନ ଫୋନ କାହିଁ କରୁଚ। ହଲୋ-ହ।
ଯେତେଟା ହଉଛି କଲ କରିଥିବି।
ଯେତେଟା ହଉଛି ଫାଷ୍ଟ କଲ କରିଦବି
କଣ ସିଧାନ୍ତ ପଚାରୁଛି ୟାର ପୁଣି କାଲିଠୁ
ରଖିଲ କି ସବୁ ଜିନିଷ ଟାଇପ କରିକି?
ହାଲୋ।
ପା ବୁ
ହଁ। ବର୍ଷା ହେଲା। ସମମେଦାନ ନବର। କହିଲି ସେ ଲୋକ କୁ ଏସିି ବନ୍ଦ କରିଦେଲା।
ହଁ ହଁ। ସେ ମ ସେ ବେଶୀ ନାହିଁ।
ସୁବୁ ନେଇ। ହଁ। ହଁ। ସବୁର୍ଣକ ସେଟା କହୁଛନ୍ତି। ବୋଡ ପିନ୍ଧୁଛି। କର।
ହ ହ।
ହଁ ମୋ ଚାର୍ଜିଂ ବୋର୍ଡ ହେଇଗଲା। ଚାର୍ଜ ବୋର୍ଡ ହ
ଆ
ଥଣ୍ଡା ପାଣି ପିଓନି ଗରମ୍ ପାଣି ପିଓ ହେଲା।
ଗରମ୍ ପାଣି। ହୁଁ
ହଁ
ଅସ୍
କାହାର ମୋର?
ଅଛି ତ ଟାୱାର୍।
ଆ ଟିକେ ଶୁଣ
ଆଁ
ଦେ ମୋର୍ ଖାତା ଟା ଛାଡ଼ିଦେଇ ପଳାଏ ଦେ।
କି ଖାତା?
ନାଇଁ। ହଷ୍ଟେଲରେ ପଇସା ଛୋଟ ଖାତା ଦେଇନାହାନ୍ତି କି?
ଓ ହୋ। ସେଟା କଣ ପାଇଁ ନେଇକି ଯାଇଥିଲ ଘରକୁ? ରାନୁକୁ ଛାଡିବା ପାଇଁ ଆସିଲେ କହିବ ନେଇ ଆସିବେ।
ଖଟ୍ ତଳେ ରଖିଥିଲି ଯେ ଅଛି କି କୋଉଠି ଗଲା?
ପାଗଳ କି ତମେ।
ହଜିଲେ କିଏ ଗଲା ଯେ?
କଣ ହଜିଲେ କିଏ ହେଇଗଲା, ସାର୍ ଘୁଙ୍ଗୁଡେଇଦେବେ ବସିଥିବ। ସବୁ ରିସିପ୍ଟ ତମେ ରଖିଚ?
ଅଛି।
ଆଉ ରିସିପ୍ଟ ରଖିଚ ସେଟା ରଖି ପାରିଲନି ଘରେ ଛାଡିକି ପଳେଇ ଆଇଲ।
କୋଉଠି ହେଲେ ରକ୍ତିରେ ମନେ ନାହିଁ।
ହୁଁ ମୁତ ଆଇ କାର୍ଡ କୋଉ ରଖି ଦେଇଚି ମୋର ମନେ ନାହିଁ ଏଇନା ହଷ୍ଟେ ହଷ୍ଟେଲରେ ଆଇ କାର୍ଡ ଫାଷ୍ଟ ଖୋଜିମି ମୋର।
ଆଠଟା ହବ ନା ସରି ସାଢେ ସାତଟା ହେଲା‌।
ହଁ ଘରେ
ଆଡ଼ିମି
ହାଲୋ।
ନାହିଁ ତଳେ ଏନାଇଁ
ସୁବୁନି। ତୁମର ନେଟୱାର୍କ ନାଇଁ ମତେ ଖାଲି କହୁଚ ତୋର ନେଟୱାର୍କ ନାହିଁ। ନେଟୱର୍କ ଯବା ପାସ ନେଟୱାର୍କ ଜାଗାକୁ ଆସ। ହଁ ହେଲା ଶୁଭିଲା ଏବେ। କୋଉଠି ଥିଲତ?
ରୁମ୍ ଭିତରେତ।
ହୁଁ। କୋଉ କଣକୁ ପଳେଇଥିବ ନେଟୱାର୍କ ନାହିଁ।
ହୁଁ।
ମୁଁ କହିଲି ମାନେ କୋରାପୁଟରୁ ଦେଓମାଳିୀ କେତେ କିଲୋମିଟର୍?
ଯାଇଥିଲି ପୁରା ଏ ବର୍ତ୍ତ
ଯାଇଥିଲି ମୋର କଣ ଜାଣିଚି ମନେ ଅଛି?
ସେମାଳି କୋଉଟା ପାଖରେ
ତମେ ରାସ୍ତା ଦେଖିଚତ?
ଦେଇଥର ପୁରେ ଦେଇଥର ପୁରେ ଯାଇ
ପଶି କୁଆଡ଼େ କଣ ପଶିଗଲେ ଗଲା।
ଗୁଗୁଲ୍ ମ୍ୟାପ୍ କି ପାଇଁ।
ହୁଁ ହୁଁ ନେଟୱାର୍କ ଯଦି ନଥିବ?
ଦେଓମାଳିରେ ଏଡ଼େ ବଡ଼ ହିଲ୍ ଟୋପରେ ନେଟୱାର୍କ୍ ଆସେ କାଇଁଗୋ
ନାଇଁ ଅଧେ ଲୋକଙ୍କର ନେଟୱାର୍କ ନଥାଏ।
ହଁ ମୋରତି ନଥିଲେ ତୋରକିତ ଥିବ।
ହୁଁ ମୋର ବି ଅଧେ ଜାଗାରେ ଉଡିଯାଏ ଜିଓ ନେଟୱାର୍କ।
ଆମର କେବେ ଛୁଟି ହେଲା ମାର୍ଚ୍ଚରେ କି?
ଆମର।
ମାର୍ଚ୍ଚ ପଚିଶି। ସରି ଏକୋଇଶି ନା ଏକୋଇଶି।
ଏ ଘରେ ଏବେ ଫୋନ କରିବି ଆରେ କହିଦେବି ମୋର ଖର ତଳେ ଖୋଜ ଗୋଡେ
ହଳଦିଆ କହିବ?
ଭାଇ ହଳଦ ଭାଇ
ଫୋନ କରିକି କୁହ?
ଫୋନ କରିଦେବି ନହେଲେ
ହଁ ହଁ। ହଁ ହଁ ହଁ।